ହଁ
ଓହୋ। ଆଳୁ କଷାଟା କେମିତି କରନ୍ତୁ ଟିକେ କହିଲୁ? କହ?
ସ
ଆଳୁ କଷା ଆଳୁ କଷା।
ଆଳୁ କଷା ସହିତ ପରଟା ଖାଇଲେ ଭଲ ଲାଗିବ ନା ରୁଟି ଖାଇଲେ ଭଲ ଲାଗିବ ମତ ଦୃଷ୍ଟି ରୁ।
ଶୁଣିବ। ଆ କି ସା ସେତ। ତତେ କୋଉଥିରେ ଭଲ ଲାଗେ। ତତେ କୋଉଥିରେ ଭଲ ଲାଗେ? ମୋ କଥା ଶୁଭୁଛି। ହ୍ୟାଲୋ। ମରି ଗଲୁ କି ଦେଇଛି।
ଆଳୁ କଷାରେ ମଦର୍ ଇସ୍ ଚଣା କଟା ବି ପ୍ରଦାନ କରେ।
ନା ଆଳୁ କଷା ପାଇଁ ଆଳୁ ଚାରିଟା କି ପାଞ୍ଚଟା ଆଳୁ। ଆଉ ପିଆଜ ଟମାଟୋ ଅଦା ରସୁଣ ବଟା ଗୋଟେ ଚାମଚ ଟମାଟୋ ଗୋଟେ କଟା ସେଇଟା ପିଆଜ ହଳଦୀ ଲଙ୍କାଗୁଣ୍ଡ। ଧଣିଆ ଗୁଣ୍ଡ ପଞ୍ଚ ଫୁଟଣ ତେଲ ଲୁଣ ଜିରା ଧନଆ ପତ୍ର ଦରକାର।
ହଁ ଲାଷ୍ଟରେ ଧନଆ ପତ୍ର ପକେଇ ଦିଅନ୍ତି ଆଳୁ କଷା ହେଲା ପରେ।
ହ
କେମିତି କଣ କରନ୍ତୁ ଟିକେ କହିଲୁ?
ହଁ ମାନେ ଆଳୁ ଟାକୁ କାଟିକି ତାକୁ ଛୋଟ ଛୋଟ ପିସ୍ କରିକି ଆଳୁ ଟାକୁ ପୁରା ଖଣ୍ଡ ଖଣ୍ଡ ଭଜା ହବ ଯେମିତିକ ଆଳୁ କାଟି ଲୁଣ ଆଉ ହଳଦୀ ମିଶେଇକି ଦଶ ମିନିଟ ରଖିବି। କଢେଇରେ ତେଲ ଗରମ କରିକି ଆଳୁ ଗୁଡାକୁ ଲାଲ ଲାଲ ଭାଜିକି ରଖିବୁ। ହ ଏଇ ଟିକ ଟା କଲେ ଆଳୁ ମାନେ ଯୋଉଟା ଘାଣ୍ଟି ଚେକ୍ ହୁଏ ସେଇଟା ହବନି।
ଆଛା ମସଲାକୁ କେମିତି କସନ୍ତି ତାକୁ।
ମସଲା କଷା ତୁ କହ।
ଓ ମ
କେମିତି ମସଲା କଷା ହୁଏ।
ତେଲରେ ପଞ୍ଚ ଫୁଟଣ ଦିଅନ୍ତି ହେଇସାରିଲା ପରେ ପିଆଜ ଦିଟା ପିଆଜ ପକେଇ ତାକୁ ଭାଜନ୍ତି ଯେମିତି ପିଆଜ ର ରଙ୍ଗ କଲ ଚେଞ୍ଜ ହବା ପର୍ଯ୍ୟନ୍ତ।
ହଁ।
ଭଜା ଯାଏ ଅ ତା ରସୁଣ ଯୋଉ ପଟା ହେଇଥାଏ ତାକୁ ତାପରେ ଦେବେ। ତାପରେ ପାଣି ଦେଇ ତାକୁ କସାାଯାଏ ଯେମିତି ତା କଞ୍ଚା ଗନ୍ଧ ଯାଏ ତାକୁ କଷିବା ଦରକାର ତା ଦେହରେ ଟମାଟୋ ହଳଦୀ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଦେଇ ତାକୁ ଆଉ ଟିକେ ତେଲ ଛାଡି କଷା ହେବା ପାଇଁ ଏମିତି କଲେ କଷା ଟା ଭଲ ହୁଏ।
ହଁ।
ଧନିଆ ପତ୍ର ଟିକେ ଛିଞ୍ଚିବା ଭିତରେ ସ୍ଵାଦର କଷା ହୁଏ। ଖାଇବାକୁ।
ହ ଭଜା ହୁଏ ମସଲା ଟିକେ ପକେଇକି ଦେଇ କି ଘାଣ୍ଟି ପର୍ଯ୍ୟନ୍ତ ଭଜା ହୁଏ। ତାପରେ ଅଳ୍ପ ପାଣି ଦେଇକି ଗ୍ରେଭି କରି ଚାହୁଁଥିଲେ ଟିକେ କମ ପାଣି ଦବ। ଯଦି ଅଧିକ ଝୋଳ ରଖିବାକୁ ଚାହୁଁଥିବ ପାଣି ରଖିବାକୁ ଚାହୁଁବୁ ଅଧିକ ପାଣି ଦବୁ ତାପରେ ଘୋଳେଇ ଦେଇକି ପାଞ୍ଚ ମିନିଟ୍ ତାକୁ ସିଝେଇଦବୁ। ଆଉ ଯେମିତି କି ଆଳୁ ନରମ ହେଇଯିବ ହେଇସାରିଲା ସେଥିରେ ଧନିଆ ପତ୍ର ଉପରେ ପ ପଡିବ।
ହ ଓଡିଶା ଷ୍ଟାଇଲ ରେ ଆଳୁ କଷା କେମିତି କରନ୍ତି ଟିକେ ତା।
ପ୍ରଣାଳୀ ନାଇଁ ଯେମିତି ଆଳୁ କଷା କରନ୍ତି ସେମିତି। ପୋଡା ଜିରା ଆଉ ଲଙ୍କା ଗୁଣ୍ଡ। ପୋଡା ଟାକୁ ସେ ତାକୁ ଗୁଣ୍ଡ କରିକି ସେ ତା ଉପରେ ପକେଇଲେ ଭଲ ଲାଗିବ।
ଆଚ୍ଛା। ସେ ହେଇଛ।
ହଁ।
ପୁରୀ ତ ଆଳୁ କଷା ଖାଇଲେ ବର୍ଷା ଦିନ ବହୁତ ଭଲ ଲାଗେ ନା।
ହଁ। ଏ ଗରମ ମସଲା ଏ ଆଳୁ କଷା ଉପରେ ଗରମ ମସଲା ଦେଲେ ଭଲ ଲାଗିବ। ଆଉ ନହେଲେ ନଡିଆ କୋରାକୁ ଦେଲେ ଭଲ ଲାଗିବ।
ହୁଁ ଗରମ ମସଲା ତା ବାସ୍ନା ପଟୁ ଅଲଗା ପ୍ରକାରର ଆସେ ନା।
ହଁ ଗରମ ମସଲା ଦେଲେ ଯାହା ଟିକେ ଭଲ ଆସେ ନଡିଆ କୋରା ବି ଯଦି ସବୁ ସ ତାର ସ୍ଵାଦ ଟା ଆଉ ଟିକେ ଅଧିକ ବଢିଯାଏ।
ଗରମ ଭାତ ସହିତ ହରଟ ଡାଲି। ଆଉ ଟିକେ ଆଳୁ କଷା ହେଇଗଲେ।
ତାପରେ ତ ପୁରା ବଢ଼ିଆ ଲାଗିବ ଖାଇବାକୁ ଆଉ ମନ ଖୁସିରେ ଖାଇଦବ। ହଉ।
ହଁ।
ଆଳୁ କଷା ସହିତ ବରା ଛାଣିକି ଖାଇଲେ ବି ଭଲ ଲାଗେ। ବରା ବରା ଆଉ ଆଳୁ ପକୁଡ଼ି। ଭଲେ ପକୁଡ଼ି ଆଳୁ କଷା ଭଲ ଲାଗେ। ପଖାଳ ସହିତ ବି ଥଣ୍ଡା ଆଳୁ କଷା ଖାଇଲେ ବି ଭଲ ଲାଗିବ।
ପଖାଳ ସହିତ ଯେମିତି ଅଣ୍ଡା ଆଳୁ କଷା ସିଏ ଏକ ପ୍ରକାର ଖାଇବାକୁ ଭଲ ଲାଗେ।
ଏସବୁ ଆଉ
ହୁଁ।
ବର୍ଷା ଦିନରେ ତ ବହୁତ ଭଲ ଲାଗେ।
ଅଧିକ ଲଙ୍କା ଦେଇକି ମାନେ କଷା କଲେ ଗରମ ଭାତ ସହିତ ଖାଇଲେ ଥଣ୍ଡା ବି ହବ।
ଗରମ ଭାତ ସହିତ ଖାଇଲେ ବି ଥଣ୍ଡା ଧରିବ ନାହିଁ।
ହଁ। ଆଉ ଆଳୁକସା ତ ହଉଛି ଓଡିଆ ଭାଗ ସିଂନେଶ୍ଵର ରନ୍ଧଣା ଆଉ। ସିମ୍ପୁଲ କିନ୍ତୁ ଭଲ। ଖାଇବାକୁ ଭଲ ଲାଗେ କିନ୍ତୁ ସିମ୍ପୁଲ ଥାଏ। ବିନା କଷ୍ଟରେ ବି ମାଡ଼ିଯାଏ।
ବୁଟ ଡାଲି ଗୋଟେ ଥାଏ ନା ଓଡ଼ିଶାର ଯେଉଁ ପ୍ରୋଟିନ୍ ଖାଦ୍ୟ
ହଁ ବୁଟ ଡାଲି ତା ମାନେ ଯୋଉଁ ଚଣା ଡାଲି।
ବୁଟରେ ବରା ବି କରନ୍ତି। ତରକାରୀ ବି କରିକି ରୁଟିରେ ବି ଖାଆନ୍ତି ବୁଟରେ ଗୋଟେ ଚଟନୀ ବି ହୁଏ ପିଠାରେ ଚକୁଳି ପିଠାରେ ଖାଇବାକୁ ବି ଭଲ ଲାଗିଥାଏ।
ହଁ ବୁଟ ଡାଲି ଯୋଉଁଟା କି ଓଡିଆ ରାନ୍ଧଣାର ଓଡିଶାରେ ଏଇଟା ଓଡିଆରେ ରନ୍ଧନା ଏଇଟା ବହୁତ ଭଲ ଲାଗେ ସ୍ଵାଦିଷ୍ଟ ଥାଏ ପୃଷ୍ଟିକର ବି ଥାଏ। ଆଉ ଶସ୍ତା ବି ଥାଏ ପର୍ବପର୍ବାଣିୀ ରେ ବୁଟ ଡାଲି କଲେ ବି ଭଲ ଲାଗେ। ଯେମିତି କି ବୁଟ ଡାଲିର ପ୍ରୋଟିନ ର ଭଣ୍ଡାର ଯେମିତି କିି ମାଂସ ନ ଖାଉଥିବା ଲୋକଙ୍କ ପାଇଁ ବେଷ୍ଟ ପ୍ରୋଟିନ।
ତା ପେଟ ପାଇଁ ବି ଭଲ। ଖାଇ ପାରୁଥିବାରୁ ହଜମ ବି ଭଲ ହୁଏ ପେଟ ବି ସଫା ରହେ।
ସୁଗାର ବି କମ୍ କରେ ଯେମିତି କି ଡାଇବେଟିସ ରୋଗୀ ବି ଖାଇପାରିବେ ଆଉ ଏଇଟା ଶକ୍ତି ବି ଦିଏ ଲୋହ କାଲସିୟମ ଥିବାରୁ ଦୁର୍ବଳତା ଯୋଗ କରେ। ସେ ସବୁକୁ ଶକ୍ତି ଦିଏ।
ବୁଟ ଡାଳି ତରକାରୀ ରେସିପି ଥାଏ।
କଣ କଣ ସାମଗ୍ରୀ ଲାଗେ?
ସେଥିପାଇଁ ଗୋଟେ କପ ବୁଟ ଡାଲି ଚାରି ଘଣ୍ଟା ବତୁରା ହବ। ପିଆଜ ଦିଟା ଟମାଟୋ ଗୋଟେ ଅଦା ରସୁଣ ବଟା ଗୋଟେ ଚାମଚ ହଳଦୀ ଯେମିତି ଲଙ୍କାଗୁଣ୍ଡ ଜିରା ପଞ୍ଚ ଫୁଟଣ ସୋରି ତେଲ ନହେଲେ ରିଫନ୍ ତେଲରେ ବି ଚଳିବ ଲୁଣ ଧନଆ ପତ୍ର
ହଁ ମାନେ ବୁଟ ଡାଲିକି ହଁ ବୁଟ ଡାଲିକି ପାଣିରେ ଅ ତିନି ରୁ ଚାରି ଘଣ୍ଟା ବତୁରେଇ ଦେଲା ପରେ ତାପରେ ପ୍ରେସର କୁକର ରେ ତିନି ଚାରିଟା ସିଟି ଦେଇଦେବୁ ତାପରେ ଅଳ୍ପ ଅଳ୍ପ ଲୁଣ ଆଉ ହଳଦୀ ପକେଇକି ଗୋଳେଇ ମାନେ ତାକୁ ଗୋଳେଇବନି ସେଇଟା ଗୋଟା ରହିବା ଦରକାର। ତାପରେ ତିନି ଚାରିଟା ସିଟି ଦେଇକି ତାକୁ ଓହ୍ଲାଇ ଦେବ।
ଆଉ କେମିତି କଣ କରନ୍ତି ?
ଛେଙ୍କ ଦିଆଯାଏ ତେଲ ଗରମ କରିକି ପଞ୍ଚ ଫୁଟଣ ତା ସହିତ ଜିରା ଓ ଶୁଖିଲା ଲଙ୍କା ଦବୁ ତାପରେ ପିଆଜ ଆଉ ବାଦାମ ମାନେ ବାଦାମ ରଙ୍ଗର ହେଲା ଭଳିଆ ଅଦା ରସୁଣ ପଟା ବି ଯେତେବେଲେ ଭାଝିକି ରଖିବେ। ସେଥିରେ ଟମାଟୋ ଆଉ ଲଙ୍କା ଧଣିଆ ଗୁଣ୍ଡ ଦେଇକି ତେଲ ଛାଡିବା ଯାଏ କଷିବେ ସିଝା ଡାଲି ତାପରେ ପକେଇକି ପାଞ୍ଚ ମିନିଟ କଷିକି ତାପରେ ସେ ଧଣିଆ ପତ୍ର ପକେଇକି ଓଲ୍ହେଇଵେ।
ଆଳୁ ଗୁଟ ଡାଲି ତାପରେ ପକେଇକି କଷିବୁ ଭଲ କରି କସେଇଲା ପରେ ତାପରେ ହେଇଯିବ।
ହଁ।
ରାନ୍ଧିବା ସମୟରେ ଧ୍ୟାନ ଦେବା ବି ଠିକ
ହଁ ବୋଉ ନା ବୁଟ ଡାଲି ସହ ରୁଟି ବି ଖାଇବାକୁ ଭଲ ଲାଗେ ଗରମ ଗରମ ରୁଟି ନହେଲେ ପରଟା
ହଁ। ଆଉ ବୁଟଡାଟିକୁ ଗଜା ବି କରନ୍ତି। ଅ ମାନେ ନଡିଆ କଞ୍ଚାଲଙ୍କା ଦେଇ ଭଜା କରନ୍ତି ପୂଜାରେ ଭୋଗ ଲାଗେ। ନହେଲେ ବତୁର ହେଇଥିବା ଡାଲିକୁ ବାଟି ପିଆଜ ମିଶେଇ ତେଲରେ ଭାଜି ଦିଅନ୍ତି। ଚା ସହିତ ବି ଭଲ ଲାଗେ ଆଳୁ ଗୁଟ ଡାଲି ଯୋଉଟା କି ଆଳୁ ଆଉ ଫୋଟଳ କଟା ଆ କଷା ହଉଚ ଶାନ୍ତି ହଉ ବା ପଳେଇବୁ ତା ପରଦିନ କହୁନ।
ଭାଇ ତୁ କାଟିଦେଲେ ମୋର କଣ ଶୋ କରଚି ଭାଇ।